ପ୍ରଣାମ।
ହାଲୋ।
ଆଜ୍ଞା ପ୍ରଣାମ।
ଆଜ୍ଞା ସାର
ଆଜ୍ଞା।
ସାର ନମସ୍କାର।
ନମସ୍କାର।
ହାଲୋ।
ହାଲୋ। ହାଲୋ ସାର ପ୍ରଣାମ।
ହାଲୋ।
ହାଲୋ। ହାଲୋ। ହାଲୋ। ହାଲୋ।
ଆଜ୍ଞା କଣ କରୁଛନ୍ତି?
ଆଉ ଶୋଇଛି ମୁଁ
ଖାଇସାଇ ଖାଇଲୁଣି।
ଆଜ୍ଞା।
ଆଜ୍ଞା।
ଆଜ୍ଞା ଶୁଭୁଚି ଆପଣଙ୍କୁ
ଆପଣଙ୍କ ଆଡେ ବର୍ଷା ବର୍ଷୀ କଣ କେମିତି
ହାଲୋ ଆପଣ ଶୁଭୁଛି
ଆଜ୍ଞା।
ଆଜ୍ଞା ସାର ଶୁଭୁଛି ଆପଣଙ୍କୁ ନା ନା ହେଇନି
ଆମ ଆଡେତ ସେଇଭଳିଆ ଆଉ
ହାଲୋ।
ଆଜ୍ଞା।
ଆପଣଙ୍କୁ ସାର ଶୁଭୁଛି।
ଧାନା ଚାଷ କେମିତି ହବ ଧାନ ଚାଷତ ହେଇପାରିବନି।
ଆଜ୍ଞା।
ଚାଷ କିନ୍ତୁ ଚାଷ କାମ ତ ପୁରା ଠପ୍ ହେଇଯାଇଛି ଆଉ।
ଆଜ୍ଞା ଆଜ୍ଞା ଆମ ଆଡେ ଟିକେ ସେମିତି ହେଇଛି ଆଉ
ଏ ବର୍ଷ ତ ଖରା ଖରା ହବ ସେତୁ ପ୍ରଚୁର ମନ୍ତରେ ତେଣୁକରି ପାଣିପାଗ ଠିକ ସେ ବର୍ଷା ତ ହଉନି
ଆଜ୍ଞା।
ବନ୍ୟା ଏଥର ବନ୍ୟା ବି ହବାର ଚାନ୍ସ ନାହିଁ, ଏଥର ବହୁତ କ୍ଷୟକ୍ଷତି ହବାର ସମ୍ଭାବନା ଅଛି।
ଆଜ୍ଞା ଆପଣ କଣ କରୁଛନ୍ତି। ହ୍ୟାଲୋ।
ହୁଁ। ଆଜ୍ଞା। ଆମେ ତ ଆମ ଆଡେ ବି ସେଇଆ ହଉଛି ଆଜି ତ ବର୍ଷା ଟିକେ ଆସିଥିଲା ଯେ କିନ୍ତୁ ବର୍ଷା ହେଲାନି ଅଳ୍ପ ସମୟ ହେଇକି ବର୍ଷା ଛାଡିଗଲା ଆଜି ତ ଦେବ ସ୍ନାନ ପୂର୍ଣ୍ଣିମା ଥିଲା।
ଆଜ୍ଞା।
ପୁରୀ ଏରିକା ପୁରୀ ଏରିକା ଯାଇଛନ୍ତି ପ୍ଲାନିଂ କରିଛନ୍ତି ନା ଯାଇନାହାନ୍ତି।
ଆଜ୍ଞା ଯାଇଛୁ ସାର୍ ଯାଇଛୁ ପ୍ଲାନିଂ ହେଇଛି ଆମ ଏନ ସି ସି ଅଛୁ ଆମେ ଏନ ସି ସି ରେ କ୍ୟାମ୍ପ ଆମେ ଯାଉ ବାହାରିବୁ।
ପ୍ଲାନିଂ ତ ଅଛି ଯିବା ପାଇଁ ଦେଖିବା ରଥଯାତ୍ରାକୁ ଆମେ ଯିବୁ ଆଉ।
ଆଜ୍ଞା ଆଜ୍ଞା।
ହୁଁ ରଥଯାତ୍ରା ପାଇଁ ଯିବା ପୁରୀ ଆଉ
ଆଜ୍ଞା।
ବର୍ଷକୁ ତ ଥରେ ଆସେ ରଥଯାତ୍ରା ଆଉ ସେଟା ଯିବା ଇଚ୍ଛା ଠାକୁରଙ୍କ ଡୋରି ଲାଗିଲେ ସମସ୍ତେ ଯିବା।
ଆଜ୍ଞା।
ରଥଯାତ୍ରା କୁ ଯିବା ବାହୁଡାକୁ ବି ଯିବୁ ଆମେ ସୁନା ବେଶ କୁ।
ଆଜ୍ଞା ଆଜ୍ଞା।
ଆପଣ କୋଉଠି କହୁଛନ୍ତି ଆଜ୍ଞା
ଆଜ୍ଞା।
ହଁ ହଁ। ଆଉ ଚାଷବାସ ସେମିତି ଚାଲିଛି ଭଲ ଭଲ। ପୁରୀ ଯାଉଛନ୍ତି ଆପଣ ଯାହେଲେ ରଥଯାତ୍ରା କୁ?
ଆଜ୍ଞା।
ଆଜ୍ଞା।
ଆମେ ତ ହଁ ରାତିରେ ଖିଆ ପିଆ ହବ ଆଉ। ଆଉ ରୁ ରାତିରେ ରୁଟି ଆଉ ସନ୍ତୁଳା।
ଆଜ୍ଞା ରୁଟି ସନ୍ତୁଳା ଆମେ ବି
ଆଜ୍ଞା ରୁଟି ସନ୍ତୁଳା ହେରିକା ରାତିରେ କରିବୁ। ଖିଆ ହେବ ଆଉ ଏବେତ ଆସିକି ପହଞ୍ଚିଲୁ। ଆଉ
କୁଆଡେ ଯାଇଥିଲେ?
ଧୁଆଧୁଇ ହେବ ଧୁଆଧୁଇ ହେଇ ସାରିଲା ପରେ କାମ ଘର କାମ ଇ
ଆଜ୍ଞା।
ଆପଣଙ୍କଆଡେ ବର୍ଷା ହେଇନି ଆଜି କିଛି?
ନା ସେମ ଟିକେ ହେଇକି ଯେ ଆସିଥିବି ଯେ ଆପଣଙ୍କ ଯେମିତି ହେଇଛି ଆମ ଆଡେ ସେମତି ହେଇଛି ଆଜ୍ଞା ଦିଇଥର ହେଇଛି ଆଜ୍ଞା।
ହଁ।
ଆଜ୍ଞା
ଆଜ୍ଞା।
ଆଜ୍ଞା ଆପଣ ଯାଇଥିଲେ କୁଆଡେ ଏବେ?
ପାଣିପାଗ ତ ଆସେ ଯୋଉ ମୌସୁମୀ ଆସେ ଆସିଲାଣି କିନ୍ତୁ ସବୁଆଡ଼େ ସବୁଆଡ଼େ ଆସିନି କିନ୍ତୁ ହଁ ଯୋଉ ସବୁଆଡେ ଆସିନି କିନ୍ତୁ ସମସ୍ତେ ଅଲଗା ଅଲଗା ଷ୍ଟେଟ କୁ ବି ଆସିଲାଣି ଆମର।
ଆଜ୍ଞା। ଆଜ୍ଞା ଆଜ୍ଞା।
କିଛି ପରିମାଣରେ ହେଲାଣି। ପନ୍ଦରରୁ କୋଡିଏ ପ୍ରତିଶତ ବର୍ଷା ଏ ବର୍ଷ ହେଇଛି ଥିବଥା। ଏବେ ସୁଧା କିଛି ପରିମାଣରେ ଚାଷ ଚାଷ କାମ ଇଏ ପାଇଁ ଅନୁକୂଳ ହବ ଆଉ।
ଆଜ୍ଞା ଆଜ୍ଞା।
ହଁ।
ଆଉ ଆପଣ କଣ କରୁଛନ୍ତି ଖିଆ ପିଆ କଣ ହେଲା ଆଜି?
ଅ ଆପଣଙ୍କ ଘର କୋଉଠି? ହ୍ୟାଲୋ।
ହଁ ଆଜ୍ଞା।
ଆପଣଙ୍କ ଘର କୋଉଠି?
ଆଜ୍ଞା। ହଁ ବର୍ଷା ବର୍ଷି ତ ଆଜି ଟିକେ ହେଇଥିଲା। ନଡ। ପାଗ ଗରମ ଥିଲା ବୋଲି ଏବେ ଟି ଥଣ୍ଡା ଲାଗୁଛି ପାଣି ପାଗ।
ଆଜ୍ଞା।
ପାଗ ଥଣ୍ଡା ଅଛି ଟିକେ ଆଜି ଯାଓ ଥଣ୍ଡା ରହିଲେ ଟିକେ ଘରେ କାମ କାର୍ଯ୍ୟ କରିବା ପାଇଁ ଭଲ ଲାଗିବ।
ଆଜ୍ଞା ଆଜ୍ଞା! ଆପଣଙ୍କ କିଏ ପରିବାରରେ କିଏ କିଏ ଅଛନ୍ତି ସଦସ୍ୟ?
ପରିବାରରେ ଦେହହରିକା ସମସ୍ତିଙ୍କର ଭଲ ଅଛି?
ଆଜ୍ଞା ଆଜ୍ଞା! ବହୁତ୍ ଭଲ ଅଛି। ଆଜ୍ଞା ଆଜ୍ଞା ବହୁତ୍
ହୁଁ!
ଆଜ୍ଞା।
ହଁ ବର୍ତ୍ତମାନ ତ ଏଇ ପାଣିପାଗ ଚେଞ୍ଜ ହବା ସହିତ ଥଣ୍ଡା, ଜର, କାଷ ଏ ତୁ ସବୁ ଟିକେ ଲାଗିକି ରହୁ ତେଣୁ କରି ଠିକେ ଦ ପିଲାଙ୍କର ଟିକେ ଭଲ ରହୁନି ଆଉ।
କାଟିଲି କୁହନ୍ତ ଆ ଆଜ୍ଞା।
ମେଡିିକାଲ ନେଇକି ଦେଖିବାକୁ ପଡ଼ୁଚି। ଘରୋଇ ଔଷଧ ହରିକା ଦେଇକି ଆମେ କ୍ଲିୟର କରୁଚୁ ଆଉ।
ଆଜ୍ଞା ଆଜ୍ଞା। କ ସେଉଟା
ଥଣ୍ଡାରେ ବର୍ଷା ବେ ବର୍ଷା ଋତୁ ଆସିଲାଣିି ନା ତେଣୁକରି ଇଏ ଥଣ୍ଡା ଫଣ୍ଡା ଜିନ୍ଷ ଏସବୁ ପିଇବା, ଖାଇବା ଉଠେଇଦେଲ।
ଆଜ୍ଞା ଆଜ୍ଞା! ଏବେ ଟିକେ ତ ଖରା ହଉଚି। ଖରା ତ ଟିକେ ବହୁତ୍ ଜୋର ହଉଚି। ତ ଆମ ଇଆଡେ ବହୁତ୍ ଜୋର ଟିକେ ଖରା ହୁଏ। ତ ଟିକେ ଥଣ୍ଡା ପିଉଚୁ ଆଉ। ଆଉ ଆପଣ ସିଆଡେ ଚାଷ ବାସ କେମିତି ହୁଏ?
ବ୍ୟସ୍ତ ଭିତରେ ସବୁଆଡୁ ସମୟ ବାହାର କରି ଇଏ କରିବାକୁ ପଡ଼ୁଚି ଘର କାମ ଖର୍ଚ୍ଚ, ପିଲାଙ୍କ ପାଠ ପଢା। ବହୁ ପିଲାଙ୍କର ସ୍କୁଲ ଖୋଲିଲାଣି। ସ୍କୁଲକୁ ଯିବାକୁ ପଡେ ପିଲାଙ୍କର ଟ୍ୟୁସନ ନବା ଆଣିବା ତା ସ ସ୍କୁଲ ଟ୍ୟାକ୍ସ, ଟ୍ୟୁସନ ଟ୍ୟାକ୍ସ। ତାକୁ ବି ଘରେ ଟିକେ ରିଭାଇଜ ତାଙ୍କ ସହିତ ନକଲେ ପିଲାମାନେ ପାଠ ପଢା ତାଙ୍କର ଯଉ ଆଗେଇ ପାରିବନି। ଆମେ ତ ଯାହାହେଲେ ଗାଡିଆନ ହିସାବରେ ତାଙ୍କୁ ଟିକେ ଗାଳି କରିବାକୁ ପଡ଼ୁଚି ନା।
ଆଜ୍ଞା ଆଜ୍ଞା! ଆଉ କଁ ଆଜି ତମ ସେପଟକର ଖବର କଣ?
ମୁଁ ସଫ ମୋ ପିଲା ସଫ ପାଠ ପଢ଼ୁଛି ଆଉ।
ଓହୋ! ଆଉ କଣ ତମର ସେପଟେ ଚାଷ ବାଷ କଣ ହଉଚି? ଆଜ୍ଞା! ଆଜ୍ଞା!
ଆଜ୍ଞା।
ଆଉ
ଟିଉସନ ହେରିକା ଯାଉଛନ୍ତି ପା ତେଣୁକରି ଆଉ ପିଲାମାନଙ୍କୁ ତ ମୋବାଇଲ ଦୂରରେ ରଖିବାକୁ ପଡିବ ମୋବାଇଲ ହେରିକା ତାଙ୍କୁ ଦେଲେ ତାଙ୍କ ପାଠ ପଢ଼ା ଉପରେ
ଆଜ୍ଞା, ଆଜ୍ଞା, ତାଙ୍କ ପାଠ ପଢା ଉପରେ
ହଁ, ପିଲାମାନଙ୍କୁ ପାଠ ନ ପଢା ପଢି କଲେ ତା ତାଙ୍କର ଙ୍କ ଅସୁବିଧା ହବ ନା।
ଆଜ୍ଞା-ଆଜ୍ଞା।
ଆଉ କଣ ଯୋଉ ଇଏ କଣ ଆପଣ
ସ୍କୁଲରେ, ସ୍କୁଲରେ ତ ଅ ଏବେ ତ ଆଗରୁ ସକାଳ ହଉଥିଲା ଗ ସରକାରଙ୍କର ପାଦ ଗବ ନେଇଥିଲେ ଏବେ ତ ନର୍ମାଲ ହେଇଗଲାଣି ଆଜିକାଲି ଯେହେତୁ ସେ ସାଢ଼େ ଦଶଟାରୁ ସାଢ଼େ ଚାରିଟା ପିଲା ଯେମିତି ଯାଇକି ସ୍କୁଲରେ ଇଏ କରୁଛନ୍ତି।
ଆଜ୍ଞା, ଆଜ୍ଞା।
ଆଉ ହ, ହଁ ପାଠ ପଢା ପଢି ହଉଛି ଆଉ। ପିଲା ତ ଷ୍ଟଡ଼ି କରୁଛନ୍ତି।
ଆଜ୍ଞା, ଆଜ୍ଞା। ଆଉ ବହୁତ ପା ଦେହ ହାତ ବହୁତ ଭଲ ଆପଣଙ୍କର ଅଛି।
ରାତିରେ ଆପଣ କଣ ଖାଇବେ?
ଆଉ ରୁଟି, ଭଜା ହେଇଥିଲା ଆମେ ଏ ଏଁଯାଏ ଖାଇବୁ ଆଉ।
ରୁଟି ନା ଭାତ ହେରିକା ଖାଇବୁ
ରୁଟି, ରୁଟି ଆମେ ବି ରୁଟି ଖାଉ ରୁଟି, ଭଜା।
ରୁଟି ଖାଇବି ଭଲ ରୁଟି ଭଲ ରାତିରେ ଦିନ ସାରା ମୋଟେ ଇଆଡୁ ସିଆଡୁ କାମ କାର୍ଯ୍ୟ କରିକି ରୁଟିଟା ଭଲ ସ୍ୱାସ୍ଥ୍ୟ ପାଇଁ।
ଆଜ୍ଞା, ଆଜ୍ଞା।
ହ ହଉ ଆଜ୍ଞା ନମସ୍କାର ରଖ
ନ ନମସ୍କାର, ନମସ୍କାର,